ହ୍ୟାଲୋ। ବାହାରକୁ ଆସ ନେଟୱାର୍କ ଜାଗାକୁ ଆସ ଶୁବୁନି। ହାଲୋ। ହାଲୋ।
ହାଲୋ।
ହଁ ଆଜ୍ଞା ଶୁଭୁନଥିଲା କୁଆଡେ ପଳେଇଥିଲେ କି?
ନାଇଁ ମୁଁ ଥ
ହଁ ନେଟୱାର୍କ ଟା ପାଏ ବର୍ଷା ରାଣୀ କହିଲା ରହିଥା ଝୁମ୍ ଝୁମ୍ କରିଦିଏ ଟିକେ ଶୁବିବ। ଏଇ ଯାଇଥିଲି ପୁଅଟା କିତିକି ତ। ପୁଅଟା ତଳେ ଥିଲା ଖାଇବ ବୋଲି କହୁଥୂଲେ ତାକୁ ଦେଇକି ଆଇଲି। ହାଲୋ। ହଁ ଆଚ୍ଛା ଶୁଣ।
ହୁଁ
ଚିକେନ କଷା ଟା କଇନି ଖାଇବ କରିବ।
କଣ କହିଲ?
ମାନେ ଚିକେନ କଷାଟା କହିବି କି ଟିକେ ଆଙ୍କରିଂ
ଚି ଚିକେନ୍ କଷା ହଁ କୁହ।
ହୁଁ
ହଁ।
ଆଙ୍କରିଙ୍ଗ କରିକି କହୁଛି ହେଲା। ଯେମିତି ଟ୍ରେନରେ କଥା କୁହନ୍ତି ହେଲା।
ହୁଁ ହୁଁ।
ଚାଲ ଆଜି ଆମେ ଚିକେନ କଷା ବନେଇବା ହେଲା। ହଁ ଶୁଭିଲା ଚାଲ ଆଜି ଆମେ ଚିକେନ କଷା ବନେଇବା ଚିକେନ କଷା ପାଇଁ ଆମେ ଗୋଟେ କେଜି ଚି ଚିକେନ ନେଲେ ସେଥିରେ ଛଅଟା ପିଆଜ ନବା ଚାରିଟା ଆଳୁ ନବା ରସୁଣ ଦୁଇ ଖୋଳା ନବା ଆଉ ଅଦା ଦୁଇ ଇଞ୍ଚ ର ଅଢେଇ ଇଞ୍ଚ ଭିତରେ ନବା ଟମାଟୋ ମୁଁ ତିନିଟା ଛୋଟ ଛୋଟ ଲାଲ ଲାଲ ଟମାଟୋ ତିନିଟା ନେଇଗଲି ଓକେ। ଏବେ ଆମେ ଆକୁ କଣ କରିବା ଚିକେନକୁୁ ଭଲସେ ଧୋଇଦବା ପିଆଜ କୁ ପତଲା ପତଲା କରି କାଟିଦବା ଆଳୁକୁ ତେଲରେ ପ୍ରଥମେ ଛାଣି ବାହାର କରିଦବା ଅଦା ରସୁଣ ଶୁଖିଲା ଲଙ୍କା ଜିରା ଡାଲଚିନ ଗୁଜୁରାତି କୁ ଗୋଟେ ଭଲ ବାଟର ଟାଇପ ର ବାଟିକି ତାକୁ ରଖିଦବା ତାପରେ କଢେଇରେ ଆମେ ଆଳୁ ବାହାର କରିସାଇଲା ପରେ ସେ ଏଥିରେ ଜିରା ଶୁଖିଲା ଲଙ୍କା ତେଜପତ୍ର ଆଉ ଆମର ହଉଛି ଡାଲଚିନ ଗୁଜୁରାତି ଟିକେ ଦେଇ ଦେଇକି ସେଥିରେ ଆମେ ପିଆଜ ପକେଇଦବା ପିଆଜ ଟି ଆମର ଟିକେ ଲାଲ୍ ଲାଲ ହେଇଗଲା ପରେ ସେଥିରେ ଲଙ୍କାଗୁଣ୍ଡ ଦେଇ ଦେଇ ମସଲା ସବୁ ବଟା ମସଲା ଟା ମସଲାକୁ ଢାଳିଦବା ବଟା ମସଲାକୁ ଟିକେ ଢାଳି ଦେଇ ସାରିଲା ପରେ କଷି ଦବା ଆଜ୍ଞା ବଟା ମସଲାକୁ ଟିକେ ଦେଇକି ହଳଦୀ ହଳଦୀ ଗୁଣ୍ଡ ଆଉ ଚିକେନ ମସଲା ଟିକେ ଦେଇ କଷି ଦବା କଷି ହେଇଗଲା ପରେ ଟମାଟୋ ଗୋଟାକୁ ସେଥିରେ ଢାଳିଦବ ଭଲସେ ପାଣି ଟିକେ ଦେଇକି କଷିଦବା ତେଲ ଯେତେବେଳେ ଉପରକୁ ଉଠିବ ତ ଆମେ ସେଥିରେ ଚିକେନ ପକେଇବା ଚିକେନ ପ ପକେଇବା ପନ୍ଦର ମିନିଟ୍ ହେଇଯିବା ସେଥିରେ ଚିକେନ ରୁ ଯୋଉ ପାଣି ଟି ଆମର ବାହାରିବ ସେ ପାଣିଟି ଶୁଖିବାକୁ ଆରମ୍ଭ କଲେ ସେଥିରେ ଆମେ ଆଳୁକୁ ପକେଇଦବା ଆଳୁକୁ ପକେଇକି ସିମ୍ ଆଞ୍ଚରେ ବସେଇଦବା ଭଲସେ ପୁରା କଷିବା ଲାଲ ଲାଲ କରି କଷିବା ଟୋଟାଲି ସେଥିରେ ଆମେ ପାଣି ଦବାନି ଚିକେନ ସବୁ ପାଣି ବାହାରିକି ପାଣି ପୁଣି ଶୋଷି ନେଇଯିବ ଯେତେ ପର୍ଯ୍ୟନ୍ତ ଆମେ ସେତେ ପର୍ଯ୍ୟନ୍ତ ଭଲକି କଷୁ ଥିବା ହେଇଗଲା ଆମର ଡ୍ରାଇ ଚିକେନ ମସଲା। ଖାଲି ଦେଖ ଚିକେନ୍ କଷା। ହ୍ୟାଲୋ।
ଆଉ ସେଇ ଯୋଉ ଆଇସ୍କ୍ରିମ ର ଗୋଟେ ରେସିପି ଦିଅ।
କୋଉ ଆଇକ୍ରିମ୍
ସେ ଲାଇବ ବି ବନେଇଥିଲ ଛାଡିଥିଲ। ଆ
ସେଇଟା ନା ମ୍ୟାଙ୍ଗୋ ଫ୍ରୁଟି ଟା ମାନେ ଏ ଯୋଉ କଞ୍ଚା କଞ୍ଚା ଆମ୍ବ ଗୋଟେ ନେଇଯିବ ହଁ କଞ୍ଚା ଆମ୍ବ ଗୋଟେ ନେଇଯିବ ପାଚି ପାଚିଲା ଆମ୍ବ ଦିଟା ନେଇଯିବ ତାକୁ ଚୋପା ଛଡେଇ କାଟିଦବ କାଟି ଦେଇକି ପ୍ରେସର ରେ କଣ କରିବ ଦିଟା ଯାକ ଆମ୍ବ ପକେଇଦବ ଆଉ ଟିକେ ଖଟା ମିଠା ବାଲାନ୍ସ କରିକି ତମେ ଚିନି ଦବ ତମେ ଦେଖିବ ତମ ଆମ୍ବ କେତେ ପ୍ରକାର ଖଟା ଅଛି କଞ୍ଚାଟା ଆଉ ମିଠା ଆମ୍ୱ କେମିତି ପାଚିଲା ଟା କେତେ ପ୍ରକାର ମିଠା ଅଛି ବୁଝିଲ କି। ସେଇ ଅନୁସାରେ ପ୍ରେସର ରେ ସିଟି ମାରିଦେଲ। ସିଟି ହେଇସାରିଲା ପରେ ତାକୁ ଥଣ୍ଡା ମାନେ କରିକି ତମେ ଯଦି ଚାହିଁବ ଗ୍ରାଇଣ୍ଡିଙ୍ଗ କରିବ ନହେଲେ ତା ପାଣି ଟାକୁ ବାହାର କରିଦବ ପାଣିଟା ଫୋପାଡିବନି ପାଣି ଟା ରଖିଥିବ ଖାଲି ଆମ୍ବ ପଲ୍ ସେରାକ ଗ୍ରାଇଣ୍ଡିଙ୍ଗ ଜାର୍ ରେ ପକେଇ ଦେଇକି ଗ୍ରାଇଣ୍ଡ ଗ୍ରାଇଣ୍ଡିଙ୍ଗ ଶୁଣ ଗ୍ରାଇଣ୍ଡିଙ୍ଗ ଜାର୍ରେ ପକେଇକି ପକେଇଦବା ପକେଇ ଦେଇକି କି ଆଇସ୍ ପକେଇଦବା ଗ୍ରାଇଣ୍ଡିଙ୍ଗ ଜାର୍ ରେ କାହିଁକି ନା ଆମେ ଯଦି ଗରମ ଗରମ ଗ୍ରାଇଣ୍ଡିଙ୍ଗ କରିବା ଦେଖିଛ ନା ପ୍ରାୟ ଟାଇମ୍ ପିଚକାରୀ ମିତିଆ ମୁହଁକୁ ବାହାରେ ମାରେ ଗରମ ଟା ବାହା ପସେଇଲା ଗ୍ନି କିନ୍ତୁ ସେ ଯେତେ ତମର ଟାଇମ୍ ଥିବ ନା ତ ତମେ କଣ କରିବ କହିଲ ଥଣ୍ଡା କରିକି ତାକୁ ଗ୍ରାଇଡିଙ୍ଗ କରିବ ଯଦି ଟାଇମ ନାହଁ ଧର କିଏ ଗୋଟେ ସଡନ ଲୋକ ଆସିକି ଫ୍ରିଜ ରେ ପାଣି ରଖିଥିବ ଆମର ଏଥିରେ ତ ଗୋଟେ ଗ୍ଲାସ ପାଣି ଦେଇଥିବ ନା ପ୍ରେସରରେ ସିଝେଇବା ପାଇଁ ଆମେ ତ ଅଧିକ ପାଣି ଦେଇନଥିବା ନା ଆକୁ ଯେତେବେଳେ ଗ୍ରାଇଣ୍ଡିଙ୍ଗ କରିଦବା ପାଣିକୁ ମିଶେଇଦବା ତମେ ଗ୍ରାଇଣ୍ଡିଙ୍ଗ କଲା ବଳେ ଦେଖିବ ଟିକେ ମିଠା କମ ଯଦି ଥିବ ଆଉ ଟିକେ ଗ୍ରାଇଣ୍ଡିଙ୍ଗ ଜାର୍ ରେ ଚିନି ପକେଇକି ମିଠା କରିଦବ ହେଲା ତାକୁ ଆଇସ୍ ପକେଇ ଗ୍ରାଇଣ୍ଡିଙ୍ଗ କରିଦେଇକି ତାକୁ ଚା ଛାଣିରେ ଛାଣିଦବ ତାପରେ ସେ ପାଣିକୁ ମିକ୍ସ କରିଦବ ଯୋଉ ପାଣି ଆମେ ସିଝେଇଥିଲେ ପୁଣି ବରଫ ପାଣି ଢାଳିଦବ। ହେଇଗଲା ତମର ହଉଛି ମ୍ୟାଙ୍ଗୋ ଜୁସ ଯୋଉ ଫ୍ରୁଟା ଆସୁଛି ମାର୍କେଟ ରେ ତାକୁ ତମେ ଫ୍ରୁଟି କରିକି ପିଅ ନହେଲେ ବରଫ ଯଦି ତମର ଷ୍ଟାଣ୍ଡ ଥିବ କିଛି ଗ୍ଲାସ ଫ୍ଲାସ କଟୋରି ଫଟରୀ ତା ଦେହରେ ଆମର ବରଫ ସେଟା ହଉଛି ଯୋଉ ଆମେ ଯୋଉ ଛୁଆ ବେଳେ ବରଫ ପ ଖାନ୍ତିନି ଏବେ ତ ସବୁ ଆଇସ୍କ୍ରିମ ଖାଉଛନ୍ତି ଯୋଉଟା କି କ୍ରିମ ଟାଇପ ର କ୍ରିମି ଟାଇପ ର ଆ ସେଟା କଣ ଆମର ପାଣି ଟାଇପ ର ଆମେ ବରଫ ଖାଆନ୍ତି କିଏ ନଡିଆ ପକେଇ ଖାଏ କିଏ ବିସ୍କୁଟୁ କଦଳୀ ପକେଇ ଖାଏ କରନ୍ତିନି କି ହଉ ଏଟା ସେଇ ଟାଇପ ର କିନ୍ତୁ ଏଟାକୁ ବିଶ୍ୱାସ କର ମୁଁ ଯେତେବେଳେ ଖାଇଲିି ନା ଆଇସ୍କ୍ରିମ୍ ବହୁତ ଟେଷ୍ଟ ଲାଗିଲା ମାନେ ପାଟିରେ ପକେଇବାକୁ ହିଁ ମିଳି ଯାଉଥିଲା।
ହୁଁ। ହୁଁ ଟେଷ୍ଟି ହେଇଥିବ ଆଉ ଯେତେ ଯାହେଲେ ଆମର ମାନେ ମାନେ
ଯଦି କଲରିଂ ଆଇସ୍ ମ୍ କରିବା ପାଇଁ ଚାହୁଁଚ ହେଲା ତମେ ଏଇ ମ୍ୟା ଗୋ ଯୁସ୍ କରୁ ଯୋଉ କରିଥିବା ଆମ୍ବ ଯୁ ଜୁସ୍ ଗୋଟେ ଗ୍ଲାସ ରେ ଟିକେ ଟିକେ ଲେୟର ଦେଇଦବ ଗୋଟେ ଗ୍ଲାସରେ ଟିକେ ଆମ୍ବ ରଖିଦେଲ ହେଲା ଗୋ ତ ଆଖି ପକେଇ ଦେଇଥିବ ଆମ୍ବ ଜୁସ୍ ଟିକେ ରଖି ଥିବ ତାକୁ ଛାଡିଦବ ଜମିବା ପାଇଁ ସେ ଯେତେବେଳେ ଜମି ଯିବ ତାପରେ କଣ କରିବ ଅରେଞ୍ଜ କଲର ଗ୍ଲୁକୋଜ ହେଲା ତା ଦେ ଟିକେ ଢାଳି ଦବ ତାକୁ ପୁଣି ଛାଡିଦବ ଜମିବା ପାଇଁ ସେ ଜମୁଥିବ ତାପରେ କଣ କରିବାକୁ ଯଉ ଆସୁନି ଆମର ରୁହଅଫ ଜା ର ରୋଜ ର ୱାଟର ଗୋଟେ ମାନେ ଗୋଲାପି ଗୋଲାପ ଆସେ ଚୁସ୍କିରେ ଦିଅନ୍ତି ହେଲା ସେଇ ରୋଜ ୱାଟରରେ କ୍ଷୀର ଦେଇଦବ ନହଲେ ପାଣି ଦେଇଦବ ଗୋଳି ତାକୁ ଗୋଟେ ଦେଇଦବ ତାକୁ ଫ୍ରିଜ ରେ ଜମେଇଦବ ଗୋଟେ ଲେୟର ଖୋଲିବ ଆଉ ତିନିଟା କଲର ବହୁତ ସୁନ୍ଦର ଆଖିକି ଦେଖାଯିବ ତିନିଟା ଫ୍ଲେଭର୍ ବି ଏକା ସାଙ୍ଗରେ ଖାଇବ। ବୁଝିଲ।
ଏତେ ଟେଷ୍ଟୀ ଖାଇବା ବନଉଛୁ ଆଉ।
ଏଇ ମୋ ପୁଅକୁ ଜାଣିଛ ନା ଖାଲି ଯଦି ଏତିିହିବି ନା ତୁ ଯଦି ପାଠ ପଢୁନୁ ମୁଁ ଘର ଛାଡିକି ପଳେଇବି ସେ କାନ୍ଦି କି ଗଡ଼ିଯିବ ନା କଣ ପାଇଁ କାନ୍ଦୁଛୁ ନା ମୋ ମାମା ଯଦି ପଳେଇବ ଆ ମୋତେ ଟେଷ୍ଟି ଟେଷ୍ଟି ଖାଇବାକୁ କିଏ କରିକି ଦବ ସେ ଆଉକଉଥି ପାଇଁ କାନ୍ଦିବନି
ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ।
ଏ ଖାଲି କହିବ ମୋ ମାମାକୁ ଯଦି ପଠେଇଦବ ତାହେଲେ ଆମକୁ କିଏ ଖା ବୋଉ ବା କହିବେ କହିବେ ତମେ ତମ ମାମା ପଳାଉ ମୁଁ ତତେ ଆଳୁସିଝା ଖାଇବାକୁ ଦେବି, ମୁଁ କହିଲି ତମ ଆଳୁସିଝା ତମ ପାଖରେ ରଖ।
ହଁ ଏରା ସିମ୍ପୁଲ
ଆଜ୍ଞା।
ହାଲୋ ସିମ୍ପୁଲ ଜିନିଷ କେତେଟା ହଉଥିବ ପୁରା ଟେଷ୍ଟି ଟେଷ୍ଟି ବେଳେ।
ଆ ସିମ୍ପ ଲ ଟା ବି ଟେଷ୍ଟ ହେଇଥାଏ, ଦେଖ ଆଜି ଜାଣି ନା ଆଜି ସେମାନଙ୍କ ପାଇଁ ସିନା ଚିକେନ କଲି, ଆମେ ଖାଇଲୁ ବୋଉଙ୍କର ମୋର କେବଳ ଭାତ, ଡାଲି, ଆଳୁ ଚକଟା, ସେ ଆଳୁ ଚକଟା ମୁଁ କଣ କଲି ଜଣିଛ ବଢି ଛାଣିଦେଲି ବଢି ଛାଣିକି ରଖିଦେଲି ପିଆଜ ଚୁନ ଚୁନ କରି କାଢିଦେଲି କଞ୍ଚାଲଙ୍କା, ରସୁଣ ପିଆଜକୁ ଛେଚି ଦେେଲି କୁଟୁଣି ରେ ପକେଇକି ହେଲା। ପକେଇ ଦେଇକି ତାକୁ ଆଳୁ ସିଝେଇ ଦେଇଥିଲି ଡାଲିରେ ତାକୁ ବାହାର କରିଦେଲି। ଲୁଣ ପକେଇ ଦେଲି ସେ ଛେଚାକୁ ପକେଇ ଦେଇକି ବଢିକୁ ତା ଦେହେରେ ହାତରେ ଚୁରି ଦେଲି ପୁରା ମସ୍ ମସ୍ ଅଛି ବଢି ଟା। ସେଥିରେ କଣ କଲି ସୋରିଷ ତେଲ ଦେ ଦି ଚାମଚ ଦେଇ ଦେଇ ଚକଟି ଦେଲି। ବିଶ୍ୱାସ କର ତମେ ଖାଲି ଶୁଖିଲା ଭାତ ସେ ଭାତ ଆଳୁ ଚକଟା ଲଗେଇ ପଳେଇ ଚୋଖା ଆଳୁ ଚୋଖା, ମୋ ନଣନ୍ଦ
କଣ-କଣ-କଣ ଦିଦି ଆଉଥରେ କହିଲ ରେସିପିଟା କଣ କହିଲ?
ଆଳୁ ସିଝେଇଦବ ଉ ପ୍ରେସର ରେ ଡାଲିରେ ବଢିଆ ଭାବରେ ସିଝିଥିବା ଦରକାର ହେଲା ଗରମ ଗରମ ଆଳୁଟା ଚକୁଡିବ ନହେଲେ ଥଣ୍ଡା ହେଲେ ଭଲ ଲାଗିବନି।
ହୁଁ ହୁଁ ହୁଁ।
ଗୋଟେ କୁଟଣୀରେ ରସୁଣ ଦି ପାଖୁଡା କନ୍ କଞ୍ଚାଲଙ୍କ ଦି ତିିନ୍ ଟା ଯେତିକି ରାଗ ତମେ ଖାଇବ ପିଆଜ୍ ଗୋଟେ ପତ୍ଲା ପତ୍ଲା କରି କା କାଟି ଦେଇଥିବ ତା ଧେରେ ପକେଇଦବ। ମାନେ ଫାଷ୍ଟ ରସୁଣଟା ଟିକେ ଭଲସେ ଛେ ଦବ ତା ଧେରେ କଞ୍ଚଲଙ୍କାଟା ଟିକେ ଛେଚି ଦବ। ପିଆଜଟା ଜଷ୍ଟ ଦି ତିନିଟା ଛେଚା ଦେଇ ଦେଇଥିବ ବେଶୀ ଛେ ଛେଚିବନି ହେଲା ତାକୁ କଣ କରିବ ଏପଟେ ଆଳୁ ଟାକୁ ଲୁଣ ଦେଇକି ଚକଟି ଦେଇଥିବ ତାପରେ ଆକୁ ଛେଚିବ ତା ଭା ଭାତ ଫାତ ବାଢି ସାରିଥିବ ହେଲା। ତାପରେ ସେ ଛେଚାରେ ଯଦି ତମର ବଢିଟା ଟାଣ ଅଛି ତାହେଲେ ସେ ଛେଚାରେ ପକେଇି ଚୁରା କରିଦବ ଯଦି ବଢି ତମର ନର୍ମା ଅଛି ତାହେଲେ ସେ ଆଳୁରେ ରସୁଣ କଞ୍ଚ ଲଙ୍କା ପିଆଜର ଛେଚା ପକେଇଦଲ ବଢିକୁ ହାତରେ ଚକୁଡି ଦେଲ ମାନେ ଚୁରି ଦେଲ। ଚକୁଡି ଦେଲ ଚକୁଡି ଦେଇ ଦି ତିନି ଚାମଚ ସୋରିଷ ତେଲ ପକେଇଦବ ତମେ ବିଶ୍ୱାସ କର ପଖାଳ ହଉ କି ଗରମ ହଉ ସଟା ସଟ୍ ପଳେଇବ। ଆଉ ତମେ ଯଦି ଲେମ୍ବୁ କେ ପସନ୍ଦ ସେ ଲେମ୍ବୁ ଠୋପେ ପକେଇଦବ। ଆଉ ତମେ ଦେଖିଛ ନା ମୁଁ ଆଳୁ ପୋଡ଼ା କେମିତି କରିଥିଲି ଗ୍ୟାସରେ। ଦେଖିଛ?
ହଁ ହଁ ମୁଁ ଦେଖିଛି ଯେ ପ୍ରପର୍ଲି ଦେଖିନି କିନ୍ତୁ ମାନେ ପୁରା ଫୁଲ ଦେଖିନି ହାଫ୍ ଦେଖିଛି। ହାପ ଦେଖିଛି ଭିଡିଓଟା ଲାଇକ୍ କଲି ତାପରେ ଆଉ ଫୁଲ୍ ଦେଖି
ତମେ ସେ ହାପ ଦେଖିଲେ ବା ଗଲତ୍ ଇଫେକ୍ଟ ଆସିବ ତମେ ଫୁଲ୍
ନାଇଁ ନାଇଁ କଣ କହିଲ ଦିଦି ଶୁଣ ମୁଁ ଖାଲି ଟି କେ ମାନେ ଇଏ ହେଇକରି ସବୁ ରେସିପି ଦେଖିବି ଟ୍ରାଏ ବି କରିବି ହେଲା ଆଉ ଏଇଟା ହେଉଛି ବା ମାନେ ପୁରା ମାନେ ଦେଖିବ ସତ କହୁଛି ହେଲା।
ନା ତମେ ଶୁଣ ତମେ ବି ଶାଶୁଘର ବୋହୂ ଯେତେବେଳେ ଟାଇମ ହବ କରିବ କିନ୍ତୁ ତମେ ଟିକେ ତମ ଭଉଣୀ ଭାଇ ମା
ନିଶ୍ଚିନ୍ତ ଦିଦି ମୁଁ ତମକୁ ଭାବ ମାନେ ମୁଁ ତମକୁ ମାନେ ତମେତ କହିଲ ତମେ ଭାବୁଛ ମୁଁ କିଛି ରେସପଣ୍ଡ କରିନି ମୁଁ କିଛି ଉତ୍ତର ଦେଇନି କିନ୍ତୁ ଦେଖିବ ମୁଁ ନିଶ୍ଚିନ୍ତ କରିବି ହେଲା।
ନିହାତି ସେତିକି ତମ ଉପରେ ବିଶ୍ଵାସ ମୋର ଅଛି ସତ କଥା ହା ଟି
ନାଇଁ ନାଇଁ ମୁଁ କରିବି କଣ ପାଇଁ କହିଲ ମୁଁ ତ ଦେଖୁଛ ଏଇ ଷ୍ଟିଚି ଇଏରେ ସେ ବ୍ୟସ୍ତ ହଉ ଚି ନା ମାନେ କାଲି ଦେଖୁନ ସେଇଟା ବନେଇଲି କାଲି ଭିତରେ ଆଜି ତିନଟା ବନେଇଲି। ଆଜି ଭିତରେ ଭାବିଛି ରା ତି ଭିତରେ ତିିନିଟା ଚାରିଟା କରିବି।
ନା ବ୍ଲାଉଜୁ?
ହଁ।
ହଉ ମାନିବାକୁ ପଡିବ ତମୁକୁ।
ମାନେ ସେଟା ଗୋଟେ ମାନେ କଣ କି ମୁଁ କଣ ମୁଁ ମୁଁ ମାନେ ବସି ରହିଲାଠୁ ମୋର ଇଚ୍ଛା ହଉନି କରିବାକୁ, କିନ୍ତୁ ମୁଁ ଯଦି ବ ମାନେ ବସିଯିବି ମୋ ଜିନିଷଟା ମୁଁ କିଛି
ତମେ ଜଣିଛ ଆମ କଇଚିଟା ମତେ ମିଳୁନି ମୁଁ ସେଇ ଦିନରୁ ଗୋଟେ ବ୍ଲାଉଜ ଧରିକି ବସିିବୁନି। ଆଜି ପର୍ଯ୍ୟନ ମୁଁ ହାତ ମାରିନି।
ଏ ବ୍ୟସ୍ତ ରହୁଛ ନା ଯେତେ ହେଲେ ଏତେ ସବୁ ରୋଷେଇ।
କିଛି ନାହିଁ ବ୍ୟସ୍ତ କିଛି ନାଇଁ ଶୁଣ ମୋ ଶାଶୁ ମା ସବୁ କରୁଛନ୍ତି ବୁଝିପାରିଲ ନା। କେବଳ ମୁଁ ଏଇ ମୋବାଇଲ ହିଁ ଯାଉ ଶାଢୀ ଅପେଟଇ କାଲି ଜଣେ ହାର ମଗେଇଥିଲେ ଗୋଟେ ହାରଟେ ନେଲେ ହେ ପନ୍ଦରଶହ ଟଙ୍କାରେ ପଢିଲାଉ ସେ ହାର ଟା। ୱନ୍ ଗ୍ରାମ ଗୋଲଡ ଆଜି ଜଣ କହିଛନ୍ତି। ଦି ହଜାର ଟଙ୍କାରେ ଆଉ ଜଣେ ଆଜି ଡ୍ରେସ ଓଡ଼ର କରିଛି ଆଉ ଜଣେ ଶାଢୀ ଗୋଟେ କଟନ୍ ଶାଢୀ ପାରୁଛନ୍ତି ମୁଁ ତାଙ୍କୁ ଏ ପର୍ଯ୍ୟନ୍ତ ରେଟ୍ କହିପାରନି ବୁଝିପାରିଲ ତମକୁ ତ କହୁଛି ଆରେ ମୁଁ ତ କୋହୁଚି ଚ ଲଗାଇବା ତମ ଯଦି ପସନ୍ଦ ବି କିଏକରିବନା ତମେ ଆରାମସ ଆଖି ବୁଝେଇାଇପାର ୱାନ୍ ଗ୍ରାମ ଗୋଲଡ ବେଶୀ ଚାଲଛି ୱାନ୍ ଗ୍ରାମ କଣ ଲୋକ ଯିଏ ଯଦି ପଚାରିଲେ କଲର ଛାଡୁଛି କି ନାଇଁ ଡାଇରେକ୍ଟ କଥା ଆଜି ପର୍ଯ୍ୟନ୍ତ ଆମର କଲର ଛାଡିବାର କିଛି ଇସ୍ୟୁ ହିଁନି ଯୋଉମାନେ ବି ନେଇଛନ୍ତି କି ମନେ କରିଛନ୍ତି ଏ ଶୁଣ ମୋ ପୁଅ ଆଉ ଝିଅ ଦିଟାଙ୍କ କଣ ଏମିତି ହଉଛନ୍ତି ମତେ ସାଉଣ୍ଡ ଶୁଭିଲାଣି ବୁଝିଲ କି। ମୁଁ ଟିକେ ଆସୁଛି ରଖୁଛି। ହୁ।